ଶୁଭସନ୍ଧ୍ୟା।
ଶୁଭସନ୍ଧ୍ୟା କେମିତି ଅଛ?
ହଁ ଭଲ ଅଛି ତମେ?
ହଁ ମୁଁ ବି ଭଲ ଅଛି।
ଆଚ୍ଛା ଆଉ କୁଆଡେ ବୁଲିବାକୁ ଯାଇଥିଲ ଆଜି?
ବୁଲିବାକୁ ତ ନୁହେଁ ଠି ମୁଁ ବୁଲିବା ପାଇଁ ଏଠି ଗୋଟେ ପାଖରେ ମନ୍ଦିର ଥାଏ ସନ୍ଧ୍ୟା ବେଳେ ସେଠି ଆରତି ହୁଏ ତ ସେଠିକୁ ଯାଏ ଆଉ ଆଗେ ଏମିତି କୁଆଡେ ବୁଲିବା ପାଇଁ ଯାଇନି।
ଆଚ୍ଛା କୋଉ ମନ୍ଦିର କହିଲ, ଦକ୍ଷିଣ କାଳୀ କି?
ନା ନା ଏଠି ଅଛି ଗୋଟେ ହନୁମାନ ମନ୍ଦିର ଏଇ ପାଖରେ ତ ସେଠି
ଓହୋ ଆଚ୍ଛା ସବୁବେଳେ ସେ
ଆଉ ତମକୁ କଣ ତମକୁ କଣ ବୁଲାବୁଲି କରିବାକୁ ବହୁତ ପସନ୍ଦ କି?
ବହୁତ ପସନ୍ଦ ହଁ ମତେ ବହୁତ ବୁଲାବୁଲି କରିବାକୁ ମତେ ଡ୍ରେସ୍ କିଣିବା ଆଉ ବୁଲିବାରେ ବହୁତ ବହୁତ ପସନ୍ଦ। ଖାଇବାକୁ ନ ଦେବ ନା ତମେ ମୁଁ ରହିଯିବି ତା ସହ ମାନେ କୁତ କିଛି ବି କିଣିବା ହଉ ଡ୍ରେସ ଫ୍ରେସ ହଉ ଆଉ ବୁଲିବାକୁ ସେଇ ଜାଗାଟା ବୁଲିବା ଜାଗାଟା ହିଁ ମୁଁ ସବୁବେଳେ ପସନ୍ଦ କରେ।
ହଉ ହଉ ବୁଝିଲି ବୁଝିଲି ଯେମିତିକିି ସେ ଭିତରେ କଣ ଆ ତମେ ତ ତାହେଲେ ବହୁତ ଜାଗା ବୁଲିଥିବ ତ ସେଇ ଭିତରୁ କୋଉ ପା କୋଉ ଜାଗାଟା ଆଜି ପର୍ଯ୍ୟନ୍ତ ତମକୁ ଭଲ ଲାଗିଛି ଆଉ କାହିଁକି ସେମିତି କିଛି ଅଛି କି ସ୍ମୃତି?
ହଁ ବହୁତ ଆମର ଫୁଲବାଣୀରେ ଗୋଟେ ୱାଟ ନ ଆଉ ଗୋଟେ ଅଛି ଝରଣାଟେ ଅଛି ସେ ଉର୍ମାଗୋଡ କହିକି ବହୁତ ସେଇ ଜାଗ ଗାଟା ଦେଖିବାକୁ ବି ବହୁତ ଭଲ ବହୁତ ପର୍ଯ୍ୟଟନ ସ୍ଥଳୀ ବହୁତ ପର୍ଯ୍ୟଟକ ଆସନ୍ତି ଆମର ଯୋଉ ଜାନୁଆରୀ ମାସ ଜାଣିିଥିବ ତମେ ଜାନୁଆରୀ ମାସରେ ଭୋଜି କରିବା ଟାଇମଟା ସମସ୍ତଙ୍କର ନୂଆ ବର୍ଷ ଟାଇମଟା ନା ହଁ ସେଇ ଟାଇମରେ ବହୁତ ଆସନ୍ତି ସବୁ କଲେଜ ସ୍କୁଲୁରୁ ବହୁତ ଆସନ୍ତି ତ ସେଇ ଜାଗାଟା ବହୁତ ସୁନ୍ଦର ଇଏ ଆଉ ସେଇଟି ଠାକୁରଙ୍କର ବି ସେମିତି କିଛି ଅଛି। ସମସ୍ତେ କୁହନ୍ତି କିଛି ବିଶ୍ଵାସ କରନ୍ତି ତ ସେଇ ଜାଗାଟା ବହୁତ ଭଲ ସେମିତି ଥାଏ। ଆ ଯେମିତି କିି ଥରେ କଣ ହେଇଛି କୁହନ୍ତୁ ଆମର ଭୋଜି କରିବାକୁ କେତେ ଜଣ ଯାଇଥିଲେ ଆଉ ଗୋଟେ ଏମ ମତି ବଜାନ୍ତି ନା ତମେ ଦେଖିଥିବ ବଡ ବଡ ବାଜା ଯୋଉ ବଜାନ୍ତି ଆଗରୁ
ହଁ ହଁ।
ବହୁତ ବଡ ଥାଏ ହଁ। ସେଇ ବାର ସବୁ ଧରିିକି ଯାଇଥିଲେ ଥରେ ଛାଡି ଦେଇକି ପଳେଇଛନ୍ତି ବର୍ଷା ହେଲା ନା? ଛାଡ଼ିଦେଇକି ପଳେଇଛନ୍ତି ସେମାନେ ଆଣିବାକୁ ଭୁଲି ଯାଇଛନ୍ତି ତ ସେଇ ବାଜାଟା ଏବେ ବି ଏବେ ପର୍ଯ୍ୟନ୍ତ ଏତେ ବର୍ଷ ହେଇଗଲାଣି ସେଇ ବାଜାଟା ବର୍ଷା ହେଲେ ସାଉଣ୍ଡ ହୁଏ। ବହୁତ ଅବଜସେ ତାର ଆଖପାଖ ଆଖପାଖର ଯେତିକି ଏରିଆ ଥାଏ ସେ ଲୋକ ଶୁଣିପାରନ୍ତି। ତ ସେଇ ଜାଗାରେ ସମସ୍ତେ କୁହନ୍ତି କି ଠାକୁରାଣୀ ଅଛନ୍ତି ତ ସେମିତି ଆମ ଓଡ଼ିଶାରେ ତ ଯେତିକି ବି ଜାଗା ଥାଏ ସବୁ ଜାଗାରେ କିଛି ନା କିଛି ସବୁ ରହସ୍ୟ ଥାଏ କିଛି ବହୁତ ବହୁତ କଥା କିଛି ଜାଣିବାକୁ ଥାଏ। ତ ସେଇଟା ପାଇଁ ସେଇ ଜାଗା ସେମିତି ଝରଣା ପାହାଡିଆ ଜାଗା ମତେ ବହୁତ ଭଲ ଲାଗେ। ତମକୁ କୋଉ ଟାଇପର ଜାଗା ଭଲ ଲାଗେ?
ହଁ ମତେ ନିହାତି ଭାବରେ ମତେ ବି ପ୍ରାକୃତିକ ଯା ସୌନ୍ଦର୍ଯ୍ୟ ବହୁତ ଭଲ ଲାଗେ। କିନ୍ତୁ ସବୁ ପରେ ପ୍ରଥମେ ଯଦି କହିବା ପାଇଁ ତ ମତେ ସମୁଦ୍ର ଭଲ ଲାଗେ। ସମୁଦ୍ର ବେଳାଭୂମି ତାପରେ ରହିଲା ଯେତେ ସବୁ ତୀର୍ଥ ସ୍ଥାନ ରହିଛି ସେ ସବୁ ଭଲ ଲାଗେ ତାପରେ ଯାଇକି ଯେମିତି ପାହାଡ ଝରଣା ସେଇ ସବୁ ମାନେ ପ୍ରକୃତି କୋଳରେ ଯାଇକି ନିଜକୁ ଉପଭୋଗ କରିବା ସେଇଟା ବି ବହୁତ ଭଲ ଲାଗେ।
ଆଚ୍ଛା ହଁ ସେ ଆମ ପ୍ରକୃତ ସେଇ ଜାଗାରେ ଯୋଉଠରେ ବି ଥାନ୍ତୁ ଯେତେ ବି ମନ ଦୁଃଖ ଥାଉ କିଛି ବି ଭିତରେ ଥାଉ ସେଇ ଜାଗାକୁ କୁ ସେଇ ସମୁଦ୍ର କୂଳ ହଉ କିଛି ଗୋଟେ ଖୋଲା ଜାଗା ଗଛ ପବନ ଆସୁଥିବ ସେଇ ଜାଗାକୁ ଗଲେ ନା ହାଲକା ଲାଗେ। ଆଉ କେହି ଦରକାର ପଡେନି କାହା କିଛି ଦୁଃଖ ହଁ କହାକୁ କିଛି ଦୁଃଖ କହିବାକୁ କିଛି ସେଇ ଜାଗାରେ ରହିଲେ। ନିଜେ ନିଜକୁ ହିଁ ବୁଝେଇଦବ, ବହୁତ ବହୁତ ଭଲ ଲାଗେ ବହୁତ ଫିଲ୍ ହାଲକା ହଲକା ଲାଗେ କିଛି ହେଇଥିଲେ ବି ତ ମତେ ସେଇଥିପାଇଁ ବୁଲାବୁଲି ବହୁତ ହି ପସନ୍ଦ। ସବୁ ରବିବାର ଆସିଲେ ମୁଁ ଜଗିକି ଥିବି କେତେବେଳେ ଆସ ଅପେକ୍ଷା କରିଥିବେ କେତେବେଳେ ଆସିବ ମୁଁ ବୁଲିବାକୁ ଯିବି। ସେମତି ଆଉ ଏବେ ତମେ ଦେଖ ଯାଇକି ବୁଲିକି ତମେ କହିଲା ପରି ତୀର୍ଥସ୍ଥଳୀ ଭଲ ଲାଗେ ଦେଖ ମନ୍ଦିର ଯାଇକି ତମେ ଆରତି ଆଳତି ବି କରିକି ଆସିଛ। ତ ସେଇଟା ବି ଭଲ ସନ୍ଧ୍ୟା ଟାଇମରେ ଯାଇକି ଆମେ ଯୋଉ ଯାଏ ନା ବୁଲିବାକୁ ଯାଉ କିଛି ବି ଜଗି କିଛି କରିବାକୁ ଯାଉ ସେଇ ଟାଇମରେ ଆଳତୀ ମନ୍ଦିରକୁ ଗଲେ ବି ଆମକୁ ବି ଶାନ୍ତି ଲାଗେ ନା। ଦିନଟା ବି ବହୁତ ହଁ ହଁ ବହୁତ ଭଲ ଲାଗେ। କିଛି ବି ହେଇଥିବ ସେଇ ଦିନ ଟା ସବୁ କିଛି ଫୁଲିଛିି ହଁ ମନ୍ଦିରକୁ ଗଲେ। ସେଇ ଜାଗାକୁ ଗଲେ ଆଉ ଆପଣଙ୍କ ଉଁ ଆପଣଙ୍କ ସାଇଡ ଆଉ କଣ ମାନେ କିଛି ଆହୁରି ଭଲ ଜାଗା ଥିବ ବୁଲିଆ ଜାଗା ଯେମିତିକି ମୁଁ ଯେମତି କି କହିଲି ସେମିତି ଠାକୁର ନେକି କିଛି ବି ତାର ଥିବ ହିଷ୍ଟ୍ରି।
ହଁ ନିହାତି ଭାବରେ। ସବୁଠୁ ଯେମିତି କିି ଆମର ପ୍ରତ୍ୟେକ ତି ଆଁ ଦୀର୍ଥସ୍ଥାନର କିଛି ନା କିଛି କିମ୍ବଦନ୍ତି ରହିଛି। ଛି ତ ଇତିହାସ ରହିଛି ତ ଯେମିତି କିି ଅ ମତେ ଗୋଟେ ଅ ଜାଗା ବହୁତ ପସନ୍ଦ ଯୋଉଟା କି ହଉଛି କଣ୍ଟିଲୋର ନୀଳ ମାଧବ ଅଛନ୍ତି। ଯଦି ଆପଣ କେବେ ଆସିଥିବେ ତ କିମ୍ବା ଜାଣିଥିବେ ତ ନହେଲେ ଶୁଣିକିଥିବେ। ତ ସେଠି ଯୋଉ ବି ବିଶ୍ୱାସ ରହିଛି କି ବିଷ ବସୁ ଯୋଉ ଥିଲେ ସବର ରାଜା ସିଏ ସେଠି ପ୍ରଥମେ ଭଗବାନ ଆସିକି ନୀଳମାଧବ ତାଙ୍କରି ପାଖରେ ଲକାୟତ ଗୁପ୍ତ ଭାବରେ ପୂଜା ପାଉଥିଲେ। ସିଏ ତାଙ୍କ ସେବା କରୁ ଥିଲେ, ହଁ ତ ତେଣୁ ସେଇ ଜାଗାକୁ ଗଲେ ଗୋଟେ ଅଦ୍ଭୁ ମାନେ ଗୋଟେ ଅଦ୍ଭୁତ ଭାବନା ଚିନ୍ତନ ଆସେକି ଭଗବାନ ସତରେ ଏଠି ଆସିଥିଲେ। ମାନେ ଏଇ ସବୁ ନିହାତି ଏଇଥିପାଇଁ ଆକ୍ଚୁଆଲି ଧାର୍ମିକ ସ୍ଥଳ ତୀର୍ଥସ୍ଥଳକୁ ଗଲେ ଏଇଥିପାଇଁ ମନକୁ ଶାନ୍ତି ମିଳେ ତାର ଯେତେଳେ ତମେ ଇତିହାସ ଜାଣିଥିବ ତାର କିମ୍ବଦନ୍ତୀ ଜାଣିଥିବ। କି ଏଇ ଏଇ ଆ ପଛରେ ଏଇ ସବୁ ରହସ୍ୟ ଅଛି। ତ ସେଗୁଡା ମନେ ପକେଇଲେ ଲାଗେ କି ସେମିତି ଗୋଟେ ସ୍ଥାନରେ ବାସ୍ତବରେ ବର୍ତ୍ତମାନ ମୁଁ ବି ଅଛି। ତ ବହୁତ ଖୁସି ଲାଗେ ହଁ ନିହାତି। ଏଇଆ ଘଟିଥିଲା, ଏଇ ଜାଗାରେ ଏମିତି ହେଇଥିଲା ନିହାନ୍ତି।
ସେ ଆମେ କିଛି ବି କୋଉ ଏଇଟା ବି ଠିକ କଥା କି ଆମେ କୋଉ ବି ଜାଗାକୁ କେବେ ବି ବୁଲିବାକୁ ଯିବା ନା ତା ପୂର୍ବରୁ ତାର ସବୁ ଏବେ ସବୁ ଯାଗ ସବୁ ନେଟ୍ ଇଣ୍ଟରନେଟରେ ପରିସ୍ଥିତି ତାର ଇତିହାସ ଜାଣିକି ଯିବେ ନା ଆମକୁ ବହୁତ ଆଉ ସେ ଜାଗା ଟା ଆହୁରି ବହୁତ ଭଲ ଲାଗିବ। ତ ଜାଣିପାରିବା ସେ ଜାଗାରେ ରହିକି ଆମେ ଅନୁଭବ କରିପାରିବା କି ହଁ ଏଇ ଜାଗାରେ ଏଇଟା ହେଇ ଥିଲା, ସେଇଟା ହେଇଥିଲା, ମୁଁ ଏବେ ସେଇ ଜାଗାରେ ଅଛି। ବର୍ତ୍ତମାନ ସେଇ ଜାଗାରେ ଅଛି ମୁଁ ସବୁ ଆମେ କଳ୍ପନା ବି କରିପାରିବା। କି ଏମିତି ହେଇଥିବ ସେମିତି ହେଇଥିବ ତ ସେଇ ଟାଇମରେ ଆହୁରି ବହୁତ ଖୁସି ଲାଗିବ ଆମକୁ।
ହଁ ତ ସେଇଟା ହଉଛି ମୁଖ୍ୟ କଥା। ଥା କିି ସେଇ ଜାଗାରେ ରହିକି ଆମେ ସେଇ ସବୁ ସମୟ ଗୁଡାକୁ ସେଠି ମନେ ପକେଇ ପାରିବା। ସେଇ ମୁହୂର୍ତ୍ତରେ ଆମ କଳ୍ପନା ରେ ସେଇ ମୁହୂର୍ତ୍ତରେ କିଛି ସମୟ ବଞ୍ଚି ପାରିବା। ତ ନିହାତି ଭାବରେ ଆଉ ସମୁଦ୍ର ଏ ଭଲ ଲାଗେ ସମୁଦ୍ର କୂଳରେ ଯୋଉ ତା ବେଳାଭୂମି ସମୁଦ୍ରର ଗର୍ଜନ ସେଇ ଯୋଉ ଢେଉ ଆସିଯାଉ ଥେ ଆମର
ପବନ ଯ ଦଉ ଥାଏ ପୁରା ହାଲକା ହାଲକା ଶୀତଳ ହଁ ସେ
ଆସିକି ସମସ୍ତଙ୍କର ଚରଣ ଧୋଇକି କି ସମସ୍ତଙ୍କ ଚରଣ ସ୍ପର୍ଶ କରିକି ଯାଇ ତ ସମୁଦ୍ର ବି ଅ ଯଦି ତମେ ଗୋଟେ କ ବି ଭାବୁକ ମନୋଭାବର ବ୍ୟକ୍ତି ହେଇଥିବ ତ ନିହାତି ବୁଝିପାରିବ କି ସେଠିକି ଗଲେ ସେଠି ବି ଗୋଟେ ନିଜର କଳ୍ପନାର ଦୁନିଆ ଆସିଯାଏ ସମୁଦ୍ରକୁ ଚାହିଁକି ତାର ବେଳା ଭୂମିରେ ଛିଡ଼ା ହେଇ କି ବହୁତ ସାରା ଭାବନା ଆସେ। ତ ସେମିତି ଏଇ ସବୁ ସ୍ଥାନ ଜୀବନରେ ଏମିତି ବୁଲିବା ଦରକାର ଏମିତି ଉପଭୋଗ କରିବା ଦରକାର।
ହଁ ସ ଏଇ କଥା ଟା ଠିକ କହିଲ କି ସମୁଦ୍ର ପାଖରେ ଠିଆ ହେଲେ ହେ ନା ତମେ ଏକା ଯାଇଥିବ ଠିଆ ହେଇଥିବ ବହୁତ କିଛି ମନେକୁ ଆସିବ ବହୁତ ଭଲ ଭଲ କଥା ବି ଆସ ସେ ବହୁତ କିଛି ଟାଇମ ରେ ହଁ ସମୁଦ୍ର ପାଖକୁ ଗଲେ ହଁ ବହୁତ କିଛି ତମେ ନ ଏମିତି ବି କେବେବି ତମେ ଘରେ କୋଉ ଜାଗାରେ ବି ଏକା ଶାନ୍ତ ହେଇକି ବସ କିଛି ଆସିବନି ତମେ ବହୁତ ଚେଷ୍ଟା କର ଆଣିବାକୁ କିନ୍ତୁ ସମୁଦ୍ର କୂଳକୁ ଯିବ ନା ସେଇ ଟାଇମରେ ଅଲଗା ହିଁ କିଛି ଆସିବ ଅଟ୍ ହଁ ଆପେ ଆପେ ଆପେ ଆପେ ସିଏ ଆସିଯିବ କଣ ବହୁତ ଭଲ ଭଲ କଥା ବି ଆସିବ କେତେ କଥା ମେ ମନକୁ ବହୁତ କିଛି କଥା ସେଇ ସମୁଦ୍ରରେ ବି ତ ଆମର ବି ବହୁତ କିଛି ଇତିହାସ ରହିଛି ନା ଆମ ଓଡ଼ିଶାରେ ତ ବହୁତ ଇତିହାସ ବହୁତ୍ ଜାଣିବାକୁ ସବୁ ପର୍ଯ୍ୟଟକ ଙ୍କର ବି ବହୁତ ଇଏ ଥାଏ ଯୋଉମାନେ ବାହାରୁ ବି ବୁଲିବାକୁ ଆସନ୍ତି। ସେମାନେ ସେଇ ସେଇଗୁଡାକ ପାଇଁ ହିଁ ଆସନା ଆମେ ଦେଖୁନ ଏବେ ଆମର ଯୋଉ ପୁରୀ ସମୁଦ୍ର ସେଇ କୂଳରେ ବି ଦେଖିଥିବ କେ ତେ ସବୁ ଲୋକ ଆସନ୍ତି ବାହାରର ହିଁ ବହୁତ ପର୍ଯ୍ୟଟକ ଆସନ୍ତି ଦେଖିବାକୁ। ଇଏ କରିବାକୁ ତ ସେଇ ଟାଇମ ରେ ଆମକୁ ଆହୁରି ବହୁତ ଖୁସି ଲାଗେ କି ଆମ ଓଡିଶାରେ ସେଇ ଜାଗା ଅଛି। ଯୋଉଥିପାଇ ବାହାରୁ ପର୍ଯ୍ୟଟକ ଆସୁଛନ୍ତି ଦେଖିବା ପାଇଁ।
ହଁ ମତେ ତ ଲାଗେ ଅଧିକାଂଶ ବିଦେଶୀ ପର୍ଯ୍ୟଟକ ହିଁ ଆସନ୍ ନ୍ତି ଉ ଆ ଶ୍ରୀକ୍ଷେତ୍ର ପୁରିକୁ।
ଶ୍ରୀକ୍ଷେତ୍ର ପୁରୀ ନାଇଁ ଯେ ଏହା ଏଇଟା ବହୁତ ଗର୍ବରେ ଆମେ ବାହାରେ କହୁ କି ଯେ ତେବେଳେ ସମ ଆମେ କହିବ କି? ତମ ଘର କୋଉଠି ଓଡିଶା କହିବୁ ତ ନର୍ମାଲି ଷ୍ଟେଟ କୁହନ୍ତି ନା ଡିସି ଟି କହିଲେ ତ ଜଣେ ଓଡିଶା ସମସ୍ତଙ୍କ ପାଟିରେ ଓଡିଶା। ସରୀ ସରୀ ସମସ୍ତଙ୍କ ପାଟିରେ ଷ୍ଟାଟ ହେଇଯାଏ ଜଗନ୍ନାଥ ପୁରୀ ସେ ଟାଇମ୍ର ତମେ ହଁ ବିଲଭି ତମେ ବିଶ୍ଵାସ କରିପାରିବନି ଏତେ ଖୁସି ଲାଗେ ବହୁତ ଗର୍ବ ଅନୁଭବ ହୁଏ କି ମୁଁ ସେଇ ଜାଗାରେ ଜନ୍ମ ହେଇଚି। ତୁମେ କି ସତରେ ହଁ। ଜଗନ୍ନାଥଙ୍କର ମୁଁ ବି ବହୁତ ବଡେ ଭ ପୁରୀ ର ଆମର ଏବେ ଆସୁଚେ ତାଙ୍କ ସେଇ ଯା ତ୍ରା ଟା ହିଁ ଆସୁଚି ବିଶ୍ଵ ପ୍ରସିଦ୍ଧ ବାହାରେ ହଁ ବାହାରେ ଦେଖନ୍ତ ଏ ବାହାରେ ଯାଇ କି କୋଉଠି ବି ସେଇ ଫରେନ୍ କଣ୍ଟ୍ରି ବାହାରେ ବାହାର ଦେଶରେ ବି ଠାକୁରଙ୍କର ସେମାନଙ୍କୁ କିଛି ଜଣାନଥିବ ହେଲେ ବି ସେମାନେ ଠାକୁରଙ୍କ ଉପରେ ବିଶ୍ୱାସ ରଖିକି କିଛି ପୂଜା ପାଠ ତାଙ୍କ ଆମ ଇଏରେ ଯେତେ ଜଣା ଥାଏ ତାଙ୍କୁ ତ ସେତେ ଜଣା ନଥିବ ନା ହେଲେ ବି ତାଙ୍କର ଗୋଟେ ବିଶ୍ୱସ ତାଙ୍କେ ଯେତିକି ପାରନ୍ତି ସେ କରନ୍ତି। ତ ସେଇ ଜଗନ୍ନାଥ ସେଇ ପୁରୀ ଠାକୁରଙ୍କୁ ସେଇଟାକୁ ନେଇକି ଆମେ ସବୁବେଳେ ମୁଁ କଣ ତମେ କଣ ସବୁ ଓଡିଶାର ଲୋକ ସେଇଟାକୁ ନେଇକି ଗର୍ବ କରନ୍ତି ଗର୍ବରେ କୁହନ୍ତି କି ମୁଁ ଓଡିଶା ଜଗନ୍ନାଥ ଧାମ ପୁରୀ ଆମର ଇଷ୍ଟ ଦେବତା ଜଗ ନ୍ନାଥ ହଁ ଆମର ସେଇ ଆଉ ପରିଚୟ ଦେବାକୁ ପଡେନି। କ ଓଡିଶା କହିଗଲେ ସେମାନେ ସାଙ୍ଗେ ସାଙ୍ଗେ ସମସ୍ତେ ଜାଣିଜାଆନ୍ତି କି ହଁ ଓଡିଶା ଜଗନ୍ନାଥ ପୁରୀ ବାସ ସେତିକିରେ ହିଁ ଆଉ କିଛି ହଁ ଆଉ କିଛି ପରିଚୟ ଦେବାକୁ ପଡନି ଟିକେ ହିଁ ସବୁ କିଛି ସେମାନେ ଜାଣିିନିଅନ୍ତି। ହଁ କଣ ଆଉ କିଛି କହିବାକୁ ପଡନି ଓଡିଶା କହିଦେଲେ ଜଣା ପଡିଯାଏ। ଏମିତି ଆଉ ଆ
ସବୁକୁ ନେଇକି ସତରେ ସବୁ ପରେ ଭାବିବାକୁ ପଡ଼େ ଜଗନ୍ନାଥ ଧାମ ଆଉ ଆମ ଓଡ଼ିଶାକୁ ନେଇକି ସତରେ ଆମେ କେତେ ତେ ଗର୍ବିତ
କେତେ ବୋହୁତ ଗର୍ବିତ କୋଉଠି କେହି ବି ପଚାରେନା ମତେ ନର୍ମାଲି ଜଣେ ପ ଚାରଲା ତମ ଓଡ଼ିଶାରେ କଣ ତମ ହଁ ତମ ଓଡିଶାରେ କଣ ଅଛି ମୁଁ କହିଲି ବୋହୁତ କିଛି। ନାଇଁ କଣ ଏମିତି ଅଛି ତମେ ଯୋଉଟାକୁ ନେଇକି ଗର୍ବ କରିବ ମୁଁ ତାକୁ କହିଲି ଆଉ ଜଗନ୍ନାଥ ଠାକୁରଙ୍କୁ ଜାଣିଚ ସେ କହିଲେ କି ହଁ ତାଙ୍କୁ କିଏ ନ ଜାଣେ। ମୁଁ କହିଲି ବାସ ସେଇଟା ହିଁ ଆନ୍ସର୍ ସେଇଟା ହିଁ ଉତ୍ତର ନିଜେ ହିଁ କହିଲୁ ନା ଜଗନ୍ନାଥ ଧାମ ଜଗନ୍ନାଥ ଠାକୁରଙ୍କୁ କିଏ ନ ଜାଣେ। ସିଏ ହିଁ ତ ସବୁ ଯୋଉ ଯିଏ ଯାହା ବି ଯୋଉଠି ବି ଅଛି ସିଏ ଉଁ ତାର ବସ ହି ସିଏ ଜଗନ୍ନାଥ ଠାକୁର ନା। ସିଏ ହିଁ ଜଗତର ନାଥ ବୋଲି କୁହନ୍ତି ଯିଏ କି ଆମ ଓଡିଶାରେ ଅଛନ୍ତି। ଆମେ ସେଇ ଜାଗାରୁ ଆସିଚୁ ସିଏ ସେଇଠୁ କିଛି କହିଲାନି ଶାନ୍ତ ହେଇକି ରହିଗଲା ତ ମୁଁ ସେଇ ବୋହୁତ ଜାଗାରେ ଗର୍ବ ଫି ଫିଲ୍ କରିଚି ନେଇକି ସମସ୍ତେ ତମେ ବି କରିିଥିବ।
ନିହାତି ନିହାତି ତ ବୋହୁତ ବଢିଆ ଏମିତି ସ ବୁ ଜାଗା ବୁଲିଯିବା ତା ଭିତରେ ତୀର୍ଥ ସ୍ଥାନ ଭ୍ରମଣ ତା ଭିତରେ ଆମ ଓଡିଆରେ ଓଡିଆ ପ୍ରାଣରେ ଜଗନ୍ନାଥ ଇଏ ସବୁ ଆଲୋଚନା କରିକି ଆପଣଙ୍କ ସହିତ ବୋହୁତ ଖୁସି ଲାଗିଲା ବୋହୁତ କିଛି ଜାଣିବାକୁ ମିଳିଲା।
ଆ ମତେ ଲାଗିଲା କି ତମେ ଯୋଉ ନୀଳ ମାଧବ ସେଇଥିରୁ ବି ମୁଁ ଜାଣିି। କାଲି ହଁ ଠାକୁର ସେଇଠି ଥିଲେ ସେଇଟାକୁ ବି ଦ୍ୱିତୀୟ ଶ୍ରୀକ୍ଷେତ୍ର ମଧ୍ୟ କୁହାଯାଏ ତ ସେଇଟା ବି ତମେ ଯାଇଚ ଦେଖ୍ ଚେ ମୁଁ ତ ଯାଇନି ପୁରୀ ଯାଇଛି। ଯାହା ବିି ହୋଉ ଏଇ ପର୍ଯ୍ୟଟନ ସ୍ଥଳୀ ବିଷୟରେ ତମ ପାଖରୁ ବି କିଛି ଜାଣିକି ମତେ ବୋହୁତ ଖୁସି ଲାଗିଲା ଯୋଉଟା କି ମୁଁ ଥିଲି ଆଉ ମତେ ତ ଏମିତିରେ ଭଲ ଲାଗେ ଏ ବି ଷୟରେ ଜାଣିବାକୁ ତ ଧନ୍ୟବାଦ ସେଇଟା ପାଇଁ ଆପଣ କହିଥିବାରୁ।
ଆଛା ଠିକ ଅ
ଠିକ୍ ଅଛି ଆଉ ଧନ୍ୟବାଦ।